ହାଲୋ।
ଏ ତାପ ଉପରେ ବସିନି।
ଛାତ ଉପରେ ବର୍ଷା ଫର୍ଷା ହଉଛି ନା କଣ?
ନା ମ ବର୍ଷ ନୁହଁ ଗରମ ହଉଚି ଯେ ଛାତ ଉପରେ ପବନ ହଉଛି ଯେ ବସିଥିଲି।
ଖାଇବା ପିଇବା?
ହେଇନି। ରୋଷେଇଆଟା ହେଇନି ଏଥର ସେ ସେ
ଖାଇବା ପିଇବା ସଇଲାନି?
ନା ନା ଖାଇନୁ। ସାଡେ ତିନଟା ବେଳୁକୁ ଖାଇଥିଲି ନା ହେଇଥିପାଇଁ ଭୋକ ହେଇନି ଖାଇନି ଆଉ। ଆଉ ଟିକେ ଗଲେ ଖିଆ ହବ ଆଉ।
ହୁଁ।
ତମର ସରଲାନି ନା?
ନାଇଁ ମୁଁ ଖାଇନି। ମୁଁ ସେଇଦିନ ଆସିକି ଛକ ଆଡେ ଟିକେ ବୁଲୁଥିଲି। ଏ ଯିବି ଘରୁକୁ ଆଉ ନଅଟା ହେଇଚି। ଗଲେ ଖାଇବା ଆଉ ଛକ ଆଡେ ଟିକେ ବୁଲି ଆଇଥିଲି ଭାରି ଆଉ।
ଘରେ ବସି ବସି ଏ ସି ରେ ଏଇନେ ବାହାରିଲ ନା କଣ?
ଉଁ।
ତମ ଆଡେ ବୁଲାବୁଲି କରନ୍ତି ନା ଏଇ ନାରାଖେନା କାରେନା? ତମର ଏଇଟା କଣ ବଜାର ମାନେ ଘର ପାଖେରେ ବଜାର ହେଇଯାଇଚି ବଧେ ହିଆଡେ
ହଁ ଦୋକାନ ବାଡି ଟିକେ ଅଛି ଏଇ ଅଛନ୍ତି ସବୁ ଆଉ କିଏ ବୁ ବୁ ଚା ଫା ଖାଉ କିଏ ଏମତି ବୁଲିିବାଲିକା ଯାଆନ୍ତି ସବୁ ଆଉ। ମେବାରଟା ପାଖରେ ଟିକେ ରହୁଚି ନା।
ଉଁ
ହୁଁ।
ଉଁ ହୁଁ।
ଆଉ କଣ ଖାଇବା ଆଜି ଖାଇବା ଉଁ ରୋଷେଇ କଣ ହେଇଚି?
ରୋଷେଇ ଆଜି ହେଇଚି ଆଳୁ ମଟର ତରକାରୀ। ହୁଁ। ଡାଲମା ହେଇଚି ଆଳୁ ମଟର ତରକାରୀକି କଷା କରିଦେଇଚି ଡାଲମା କରିଚି। ପୋଟଳକୁ ମସଲା ଦେଇକି ଭଜା ହେଇଚି।
ଆଉ କଣ ତକାରୀ?
ଆଉ ଆଇଁଷ ଉପରେ ମାଛ ହେଇଚି ଆଉ।
ହୁଁ ହୁଁ ଆଉ ଆମର ତ ଛତୁ ଟିକେ ଆଣିଥିଲି।
ହୁଁ।
ଛତୁ ଟିକେ ଆଣିଥିଲି ଛତୁ କରିଦେଇଛନ୍ତି ଆଉ ଏ ରୁଟି ନଗେଇକି ଛତୁ ଖାଇଦବା ଆଉ ରୁଟି କହିଲି ଆଜି ରୁଟି କର ବୋଲି ରୁଟି କରିଚନ୍ତି ଆଉ।
ଆଉ ସବୁଦିନ ରାତିରେ ଖାଆତି ରୁଟି ନା ନାଇଁ ଆ ଛତୁ ଆଣିଚ ବୋ କଁ ଡେଲି ରାତିରେ ରୁଟି ଖିଆ ହଉଚି ନା ଆଜି ଛତୁ ଆଣିଚ ବୋଲି ରୁଟି କରିଚ?
ନାଇଁ ମଁ ଆଜି ଛତୁ ଟିକେ ଆଣିଚି ବୋଲି ରୁଟି ଦି ରୁଟି ଦି ଖଣ୍ଡ କରିଦିଅ ଖାଇଦବା ଆଉ।
ହ
ଆଉ କଣ ସିଆଡେ କୁଆଡେ କଣ? ଆଉ କୁଆଡେ ବୁଲାବୁଲି କରୁଚ୍ କରୁଚ? ନା ଏମତି ଘରେ ରହିକି ଖାଲି ଘର ରୋଷେଇ କରୁଚ ନା କଁ?
ହଁ ହାଉସ୍ ୱାଇଫି ଯେହେତୁ ଘରେ ରଇବେ ଅଛୁ। ସେମତି କରୁନୁ ହା ହାଉସ୍ ୱାଇଫି ଯେହେତୁ ଘରେ ଅଛୁ ବୁଲାବୁଲି କଇଆକୁ ଗଲେ ହୁଁ ହେମତି ଖାସେ କିଛି କୁଆଡେ ଯାଇନି। ଖାଲି ଯା କପିଳାସ ସାଇ ମନ୍ଦିର ତାରିଣୀ ଆଉ ଏଇ ଯୋଉ ଘାଗରା ଫାଗାରା ସବୁ ଏଇରା ଯାଇଥିଲି ବୁଲି ଆଉ ଗୋଟେ ଅଛି ଯୋଉ ବାହ୍ମଣୀ ବାଲିଆପାଳ ହାତୀବାରି ହାତୀବାରି ଗୋଟେ ଗାଁ ଅଛି ସେଇଠି ଗୋଟେ ସେଖେଣ୍ଡ ପୁରୀ ମାନେ ଜଗନ୍ନାଥଙ୍କର ମନ୍ଦିର ହେଇଛି ସେଠୀକି ଯାଇଥିଲୁ। ହଁ ଝିଅ ହେରିକା ପଢ଼ୁଥିଲେ ଯୋଉ ମାନେ ପ୍ରାଇଭେଟ୍ ସ୍କୁଲ୍ ରେ। ତାଙ୍କ ସ୍କୁଲ ତରଫରୁ ଭୋଜ ଫିଷ୍ଟ କରିବା ପାଇଁ ଯାଇଥିଲେ ଯେ ଯାଇଥିଲୁ ବୁଲି ହାତିବାରି।
ଆଉ କଣ ଅଛି ଆଉ କୁଆଡ଼େ ବୁଲା ବୁଲି କରିଛନ୍ତି
ଏତିକି ଜାଗା ଆଉ ତ ଇଏ ଆଙ୍କୁ ତ ଫୁର୍ସତ ହୁଏନି ବାବୁଙ୍କୁ ଯେ ଘରେ ଯାଇ ହଉନି ତାପରେ ସିଏ ଟିକେ କୁଆଡେ଼ ନେଇକି ଯିବା ପାଇଁ ଟିକେ ଭଲପାନ୍ତିନି ସେ କହିବେ ଘରେ ଥା ଭଲ। ଆ ଆଉ ଏଇଥିପାଇଁ କୁଆଡ଼େ ଯାଇନି ସେରା ଯାହା ଯାଇଥିଲୁ ଏ ଝିଅ ସ୍କୁଲରେ ଆଉ ଅଭିଆରି ବେଳେ ଯାଇଥିଲି ଏରା ସବୁ ଆଉ। ବାହା ହେଲା ପରେ କୁଆଡ଼େ ଯାଇନି। ମୋର ସବୁଠୁ ବହୁତ ଇଛା ଅଛି ଟିକେ ପୁରୀ ଯାଇକି ଜଗନ୍ନାଥଙ୍କୁ ଦର୍ଶନ କରିବା କିନ୍ତୁ ଯାଇପାରୁନି ଆଉ ଜଗନ୍ନାଥଙ୍କ ଡୋରି ଲାଗୁନି ଆଉ।
ହୁଁ।
ହଁ ହ୍ୟାଲୋ।
ହଁ।
ତମେ କୁଆଡେ ଯାଇଥିଲ ବୁଲି?
ମୁଁ ଯାଇଛି ପୁରୀ ଯାଇଛି ତାରେଣୀ ଯାଇଛି। ଚନ୍ଦ୍ରଭାଗା ଯାଇଛି କୋଣାର୍କ ଯାଇଛି। ଟିକର ପୋଡା ଯାଇଛି। ସାଇ ମନ୍ଦିର ଯାଇଛି ସବୁ ମନ୍ଦିର ସବୁ ବୁଲିଛି।
ଜୀବଜନ୍ତୁ ଯୋଉ ରୁହନ୍ତି ନା?
ହୁଁ ନନ୍ଦନକାନନ ନନ୍ଦନକାନନ ବି ଯାଇଛି। ଏକର ପୋଡ଼ା ଟା ହେଲା କୁମ୍ଭୀର କୁମ୍ଭୀର କୁମ୍ଭୀର ବାରି।
ହଁ ସେଟା କୋଉ ପଟେ?
ଅନୁଗୁଳୁ ଅନୁଗୁଳୁ ଲାଇନ ସେ। ଅନୁଗୁଳଠୁ ପଚାଶ ଷାଠିଏ କିଲୋମିଟର ଦୂର ହବ।
ଓ ହୋ ସେଠି କଣ ପ୍ରବଳ ଖାଲି ଖାଲି କୁମ୍ଭୀର?
ଖାଲି କୁମ୍ଭୀର ମାଛ ଚାଷ ବି ହେଉଛି। ଚାଷ ବାସ କରୁଛନ୍ତି ମାଛ ଚାଷ କରୁଛନ୍ତି। ବେଶୀ ମାଛ ଚାଷ କରୁଛନ୍ତି ଯେହେ ତୁ ପାଣି ଟା ସଫିସିଏଣ୍ଟ ରହୁଛି ସବୁ ଆମର ଜାଲ ଫାଲ ବୁଲେଇ ଦେଇକି
ହୁଁ।
ମାଛ ଚାଷ କରୁଛନ୍ତି ସେପାରେଟ୍ ସେପାରେଟ୍ ଯାହାର ଯେମିତ କରୁଛନ୍ତି କିଏ ଅ ଘୋରୋଇ ପୋଖରୀ ଫୋଖରୀ କରିକି କରୁଛନ୍ତି। ହୁଁ ଆଉ କଣ?
ନନ୍ଦନକାନନ ମାନେ କଣ ସେଇ ଜୀବ ଜନ୍ତୁ। ହବ।
କୋଉଠି?
ନନ୍ଦନକାନନ।
ନନ୍ଦନକାନନରେ ବହୁ ସାପ ଅଛନ୍ତି ବାଘ ଅଛନ୍ତି ଭାଲୁ ଅଛନ୍ତି। ବହୁତ ବିଭିନ୍ନ ପ୍ରକାର ସବୁ ପଶୁ ଅଛନ୍ତି ପକ୍ଷୀ ଅଛନ୍ତି। ବିଭିନ୍ନ ବିଭିନ୍ନ ସବୁ ଅଛନ୍ତି ଆଉ। ଆଉ
ଜାଣିବା ପାଇଁ ଇଚ୍ଛା ହେଲା ତ ପଚାରିଲି ଆଉ।
ହଉ ଟିକେ ଯାଇଥିଲି ଯୋଉ ଟିକରପଡା ଯାଇଥିଲି ବହୁତୁ ମାନେ ବହୁତୁ ବଙ୍କାଣୀ। ଏ ବୁଲି ବୁଲି ଗଲୁ ବ ଯେନ୍ତି ଆମର ହଁ ପୋ ମାନେ କଣ କହିଲ ବାରବାଙ୍କ ଯେନ୍ତି ବୁଲି ବୁଲି ବୁଲି ବୁଲି ଯିବ କପିଳାସ କୁ ଏ ଟିକରପଡା ଟା ସେଇ ଟାଇପ୍ ର। ମାନେ ରାସ୍ତା ଗୁରା ମାନେ ପୁରା ବୁ ଟର୍ଣିଂ ବୁଲାଣି ବୁଲାଣି ହେଇ ବୁଲାଣି ର ଟିକେ ଯଦି ଇଏ ହବ। ତାର ବେଳ ପଇଲେ ଖାଇରୁ ବି ତଳକୁ ଖସିଯିବ। ଆଉ ଏଇ ଯଉ ସାତପୋଡା ଟା ଟିକେ ଯିବି। ସାତପଡା ଡ୍ୟାମ୍ ଟାକୁ। ଏଇଟା ଟିକେ ଅଫ୍ସୋସ୍ ଅଛି ସାତପଡା ଡ୍ୟାମ କୁ ଯିବି ଟିକେ। ସେ ଡ୍ୟାମ୍ ଟା ଦେ, ସାତପଡା ଆମର ରହୁଚି ଗଞ୍ଜାମ ଡିଷ୍ଟ୍ରିକ୍ ରୁଟ୍ ରେ ରହୁଚି। ହୁଁ। ଏବେବି ସେଇଟା ଟିକେ ଅଛି ଅଫ୍ସୋସ୍ ରହିଚି ସେଇଟା ଟିକେ ଯିବି ବୁଲି ବୁଲାକି ଆସିବି। କାରଣ ହେଟା ସାପ ଭଳିଆ ଡ୍ୟାମ୍ ଟା। ହେଇଚି ସାପ ଭଳିଆ ଡ୍ୟାମ୍ ଟା। ସେଇଟା ଟିକେ ଏଇ ମୋବାଇଲରେ ଦେଖିଥିଲି। ୟୁଟ୍ୟୁବ ରେ ଦେଖିଥିଲି। ତାକୁ ଆଉ ମାନେ ରିଅଲ ରେ ଦେଖିନି ଯାଇଁକି।
ମୁଁ ସବୁ ଜାଗା ଦେଖି ସବୁ ଡ୍ୟାମ୍ ବୁଲିଚ ଖାଲି ହେଇ ଗୋଟେ ଗୋଟେ।
ହୁଁ, ଓଡିଶା ଭିତରେ ମୁଁ ତଥାପି ଗୁରେ ଜାଗା ବୁଲିଗଲି। ଆହୁରି ବହୁତ ଜାଗା ଅଛି ବୁଲିବା ପାଇଁ।
ହୁଁ ହୁଁ।
ଆଉ ବୋଲବମ୍ ଫୋଲବମ୍ କରୁନାହାନ୍ତି?
ହୁଁ।
ଉଁ, ଶ୍ରାବଣ ମାସରେ ବୋଲବମ୍ କରୁନାହାନ୍ତି?
ହଁ ଯାଉଚୁ ଏଇଟା।
ଯାଉଛନ୍ତି କୋଉଠିକି? ମାନେ ସେ ପାଞ୍ଚ ପାଳି ଆଙ୍କ ଯାଉଛନ୍ତି ନା ଏନ୍ତି ଗୋଟେ ପାଳି ଯାଇକି ବ
ଏନ୍ତି ପାଞ୍ଚପାଳି ଆ ଛୁଆ ଯାଉନାହାନ୍ତି ମ ଫାଷ୍ଟ ପାଳି ଦିନ ଯାହା ଯାଉଛନ୍ତି। ମଝିରେ ଗୋଟେ ପାଳି ଯଦି ଯାଉଚନ୍ତି ଯାଉଚନ୍ତି ନହେଲେ ଲାଷ୍ଟ ପାଳି ପୁଣି ଯାଉଚନ୍ତି।
ହୁଁ ହୁଁ।
ଯାଉଚନ। ଏଇ ପାଖେରେ ଲାଷ୍ଟ ପାଳି ହଁ ଅଁ ଯାଉଚୁ ଭାରି କପିଳାସ ଯାଉଚୁ ନହେଲେ କୋଉ ବର୍ଷ ବୁଦ୍ଧେଶ୍ଵର। ବୁଦ୍ଧେଶ୍ୱର ମନ୍ଦିର ଅଛି ଆମର ଏଠି ଯୋଉ ଭୁବନ, ସେଇଠି ବୁଦ୍ଧେଶ୍ୱର ମନ୍ଦିର ଅଛି। ସେଇଠିକି ନହେଲେ ଯାଉଛନ୍ତି। ଫାଷ୍ଟ ପାଳି ଟା ଗାଁରେ ଯଦି କିଏ ଢ଼ାଳୁଚି ଢାଳୁଚି ନହେଲେ କୁନ୍ତୁରିଆ କଲେ ଯାଉଚନ୍ତି। ବେଶୀ ଦୂରରୁ ଯାଇପାରୁନୁ ଯାଉନୁ ପାଖାପାଖି ଆଉ।
ଉଁ ହୁଁ। ମୁଁ ତ ଶ୍ରାବଣ ମାସ କରୁଚି ସେଇ ପାଞ୍ଚ ଛଅ ବର୍ଷ ହେଇଗଲା କରୁଛି।
ହୁଁ ହୁଁ।
ସେ ଥରେ ଯାଇଥିଲୁ ଲଡୁବାବା ଯାଇଥିଲୁ। ଅ ଆମର ସେ ଲଡୁବାବା।
କୋଉଠେ?
ଏ ବାହାରକୁ ଯାଇଥିଲି। । ହଁ। ଗାଡି କରିକି ପୁରା ବ ବ ବସ ପୁରା ଯାଇଥିଲା। ପାଞ୍ଚ ଛଅ ଦିନ ଟୁର୍ ରେ ପୁରା ଯାଇଥିଲୁ। ଲଡୁବାବା ଫଡୁବାବା । ବୁଲି ବୁଲାକି ଆସିଲୁ।
ହୁଁ।
ଉଁ କପିଳାସ ଯାଇଛୁ ଆଉ ବୋ ଉ ଏଠିକି ବି ଯାଇଥିଲୁ ଆମର ମନ୍ଦାର ଆଗକୁ ଯୋଉ ବୁଧେଶ୍ୱର ଯାଇଛୁ।
ହୁଁ।
ଯାଇଛୁ ଏମିତି କିଛି ଜାଗା ବୁଲିଛୁ ସେଇି ବୋଲ୍ ବମ ଟାଇମ୍ ଟେ ବି କେ ଶ୍ରାବଣ ମାସ ରେ ବି କିଛି ଜାଗା ବୁଲି ଦେଇଛୁ।
ଉଁ ହୁଁ।
ଆଉ ଏବେ ଆସିକି ଖାଇବେ?
ଉଁ?
ମୁଁ କହିଲି ଏବେ ଖାଇବେ ଆଉ ମାନେ
ହଁ ଖାଇଲା ଆଉ ଇଏ ତ ଆସିନାହାନ୍ତି ବାପା ଯାଇଛନ୍ତି ଯୋଉ ଗୋଟେ ଭୋଜିକି ସେ ଆସିନାହାଁନ୍ତି ଆସିଲା ଦେଖିବା ପଚାରିବି ଯଦି ଖାଇବେ ଖାଇବୁ ନହେଲେ ମୁଁ ଏକା ଖାଇବି ଆଉ ସେ ତ ତାଙ୍କ ଆମର ଟିକେ କଣ କହିଲ ଭୋଜି ଖାଇଗଲେ ଟିକେ ଭୋଜିରେ ବେଶୀ ମାନେ ହେମିତି ଖାଆନ୍ତିନି ଆସିଲେ ପୁଣି ଘରେ ଖାଆନ୍ତି। ହେ ଅନେଇଚି ଦେଖିଆ ଆସିବେ ଯଦି ଖାଇବେ ଯଦି ଖାଇବେ ନହେଲେ ମୁଁ ଖାଇଦେବି ଆଉ।
ଅ ହୋଉ ହୋଉ ମୁଁ ରଖୁଚି ତମେ ଯାଇଁ ଖିଆପିଆ କର ଆଉ।
ହଉ ହଉ।
ହଉ।